ହ୍ୟାଲୋ।
ହାଲୋ।
ଶୁଭିଲା ନା ବେ ଶୁଭିଲା। ହ୍ୟାଲୋ।
ହଁ ହ୍ୟାଲୋ।
ହଁ କହ କଣ କରୁଚୁ?
ଏ ଶୋଇବାକୁ ଯାଉଥିଲି ଆଉ ଆଉ କଣ ଖବର? କେତେତୋଳେ ଫେରିଲ?
ଖବର ଭଲ। ଏ ବା ଫେରିକି ଟିକେ ଯାଇଥିଲି ଏଇ ଟିକେ କାମ ଥିଲା ମାର୍କେଟେ ଆଡେ। ସେଠୁ ଆଜି ଟିକକେ ଶୀଘ୍ର ବାହାରି ଆଇଲିି। ଚାରିଟା ବେଳକୁ ଏଠି ପହଞ୍ଚିଲି ସାଢ଼େ ପାଞ୍ଚଟା। ନା ଗାଡ଼ିଟା ଠିକ୍ ହେଇନି କାଲି ରହିନି ରହିକି କାଲି ଗାଡ଼ିଟାକୁ ହେବ ଯଦି ନେଇକି ଠିକ୍ କରିକି ଆଣିବି ଆଉ। ପଛ ଚକା ଟା କଣ ହଉଛି ନା ପଛ ଯୋଉ ମାନେ ପଛ ବ୍ରେକ୍ ମାରିଲେ ମାନେ ଚକା ସହିତ ତ ସେଇଟା ପୁରା ଲାଗି ଯାଉଛି ଆଉ ଲାଗିଗଲା କଣ ସିଏ କଣ ହଉଛି ନା ଆଉ ମାନେ ଇଏ ଗଡ଼ିବାକୁ ଦଉନି। ତେଣୁ ତାକୁ ଯଦି ଗଡେଇବାକୁ ହେଲେ ମାନେ ଭୁଲ୍ ମନେଙ୍କର ମାରିଦେଲୁ ତେବେ ଚ କୁ ସାଇଡ଼୍ କରିକି ସେ ମାନେ ବ୍ରେକ୍ଟାକୁ ମାନେ ତାର ତାର ସହିତଟାକୁ ଟାଣିଦବୁ ଟାଣି ଦେଲେ ରିଲିଜ୍ ହେଇଯାଉଛି, ଖାଲି ହେଇ ଯାଉଛି। ତା ପରେ ତୁ ତାକୁ ଚଲେଇ ପାରିବୁ। ତେଣୁ ସେଇଥିପାଇଁ ଇଏ ଚଲେଇବାଟା ମୁସ୍କିଲ୍ ହେବାକୁ ତେଣୁ ମୁଁ କାଲି।
କାଇଜାାଇ ଟିକେ ବାଗାଇଦିଅ।
ବାଗେଇ ଦେଲେ କାଲି ଯଦି ବାଗେଇ ଦେଇଚି ତାକୁ ହଁ ବାଗେଇ ଦେଇକି ତାକୁ ଭାବୁଛି ଆରାମ ସେ ଆ। କାଲି ବାଗେଇଦବି ତ କାଲି ଯେତେଳେ ଟିକେ କାମ ଅଛି। ଝିଅ କୁଆଗ ଯିବି ସ୍କୁଲ ରୁ ଆଣିବି ନେବା ଆଣିବା କରିଦେବି। କାଲି ଏଗାରଟା ପରେ ମୋର ଗୋଟେ ଏଗାରଟା ବେଳକୁ ଗୋଟେ ମିଟିଂ ଅଛି ଏଗାରଟା ବାରଟା ବେଳକୁ। ମିଟିଂ ସାରିକି ଖାଇ ପିଇକି ନହେଲେ ଯିବି ଗାଡ଼ି ବାକେଇବି ଆଉ। ଦିଇଟା ପରେ ଆଉ ଗାଡ଼ି ବାଗେଇ ସାରିଲା ପରେ ତା ଚିନ୍ତା କରିବିକଣ କରିବି ଆଉ। ହଁ ଦେଇଛି ଗୋଟେ ଦେଲା ଆଉ ବରା। ହଁ ତିନଟା ଦେଇଥିଲା କେମିତି କରିଥିଲୁ ବଢିଆ ମାନେ କ ତେଲ ପୁରା ଇଏ ତେଲରେ କରିଥିଲୁ। ଘରୋଇ ତେଲରେ ମାନେ କଁ। ପୁରା ଇଏ ତ ମାନେ ତେଲ ଅବଶ୍ୟ ବେଶି ଖାଇନଥିଲା ତେଣୁ ଭଲ ଲାଗୁଥିଲା।
ହଁ ବା ମୁଁ ସେ ରବିବାର ଦିନ ତମେ ତ ସକାଳୁ କେହି ଆସିଲନି ସେ ଯାଇଲୁ ଦିଟା ବେଳକୁ। କାମ କାମ ଅଛି ବୋଲି ସକାଳେ ପୁରା ମସ୍ତ ବରା ବନେଇଥିଲି ରବିବାର ଦିନ। ବାର ଟିକେ ରହିଯାଇଥିଲା ତ ମୁଁ କହିଲି ଆଜି ଟିକେ କରିଦବା ସେ ସକାଳେ କହୁଥିଲେ ଆଳୁ ଚପ କିଣିିକି ଆଣିବବୋଲି କିଣି କିଆଣିବ କଣକରି ଦବା ଟିକେ ବୋଧେ।
ହଁ ବଢ଼ିଆ ଆଇଡ଼ିଆ କରିଚି ବଢ଼ିଆ କରିଥିବ ଆଉ ଏଇ ରବିବାରରେ କଣ ଟୋଟେ କର।
ହ ଖାଲି ମୁଁ କରୁଛି ବି ଆଉ। ସେ ତ ମିକି ଖାଉନି ବୋଲି ସେ ରହିଯାଉଛି ନା। ସେ ତ ଗୋଟେ ମହାରାଣୀ ହେଇଚି ଏବେ।
ଆରେ ସିଏ ଠିଆ ହୋଇକି ରହିବ ଆଉ କଣ ଅଛି।
ତାକୁ ଲାଗିଯିବ ପୁରା।
ହେ ହେହେହେହେ।
ତାାର ଲାଗିଯିବ।
ଆ। ନାଇଁ ତାକୁ ଗୋଟେ କାମ ର କଣ କହିଲୁ ସିଏ ଯାଇକି ଆମ ପାଖରେ ଖାଲି ରହିବ ଆଉ ସାଧାରେ ଯାହା ଖାଇବା କଥା ଖାଇବ।
ସିଏ ସେତିକି ବି କରିବନିହିଁହଁହଁ ଝଗଡା କରିବ ମୋ ସାଙ୍ଗରେ।
ନା ଦେଖିବା ନା ନା ଆଉ କରିବନି ସେ ଲାଗୁନି।
ହଁ ନା ମୁଁ ଏ କହୁଚି ତା ଏଇନୁ ତାକୁ ଯଦି ସେଇ କଥାଟା କହିବି ଖାଲି ତା ଦେହରେ ଲାଗିଯିବନି ଏନେ।
ଆଚ୍ଛା ଆମର ଆମର କଣ ପ୍ଲାନିଂ ହେଲା କହିଲୁ କେବେ କଣ ସବୁ ଇଏ କରିବା?
ହଁ ପା ମୁଁ ତ ଯୋଉ ହୁଁ ଆମର କଣ ବାଇଶି ତାରିଖ ତ ଗାଡ଼ି ବାହାରିବ, ତେଇଶି ତାରିଖ ଦିନ ତ ଯିବ ପୂଜା ପୂଜି କରିବାକୁ। ସୌମ୍ୟ କହୁଥିଲେ କି ରଥ ଟାଇମ, ତା ପରଦିନ ବାହୁଡା଼ ଗାଡି ଛାଡ଼ିବେ କି ନାଇଁ ଡାଉଟୁ।
ନା-ନାଇଁ ପୁରୀ ଯାଇ ହବନି। ସିଆଡ଼େ ଯାଇ ହବନି। ନାଇଁ ସିଆଡ଼େ ଯାଇ ହବନି ଖାଲି ଏଠୁ ଯାଇକି ଆସିହବ।
ବୁଲାବୁଲି କରିବାର ଅଛି।
ହୁଁ-ହୁଁ।
ବୁଲି ପାରିବ।
ବୁଲି ପାରିବ। ୟାଡ଼େ ଛାଡ଼ି ବେନି ସେଠି ଛାଡ଼ି ବେନି। ସେଇଟା ଠିକ୍ କଥା କହିଛନ୍ତି। ଗାଡ଼ି ଗୋଟେ ଜାଗାରେ ବହୁତ ଜାଗାରେ ରଖିକି ବୋ ବହୁତ୍ ଦୂରରେ ରଖିକି ତତେ ଜରିଆ
ତ ସେମାନେ
ଆ ହା-ହା। ଗାଡ଼ି ରଖିବାକୁ ପଡ଼ିବ କି ଇଏ ରଖିବାକୁ ପଡ଼ିବ। ନା ବାଇକ ହେଲେ ବି ଛାଡ଼ି ବେନି। ସେ ବି ଦୂର ଜାଗା ରଖିବେ। ସେ ଯୋଉ ତାଳବଣିଆ ଛକ ପାଖରେ ପାର୍କିଂ କରାଇ ଦେବେ।
ହଁ।
ଆଁ।
। କଁ ହଉଛି ଆଉ। ରାତି ରେ କଣ ଚକୁଳି କୁ ଇଏ? ସେ କାଲି ତମ ନାଁରେ କେତେ କଣ ଗପିଛି ତାର ସୀମା ନାହିଁ।
ହଁ?
ହଁ, ବହୁତ ସାରା ଗପିଚି ତମ ନାଁ ରେ।
ହି-ହି-ହି-ହି-ହି-ହି।
ପହିଲା ଜମା ଧୋଇ ହଉନାହାନ୍ତି ଲାଟିନ୍ ବସିକି ଆସିକି ହିଁ-ହିଁ-ହିଁ ଏଥରକ ମୁଁ ଫଟୋ ଭାଇରାଲ କରିବି।
ହେ-ହେ-ହେ-ହେ-ଆ କଣ କରିବା କହ ହଉ ଛାଡ଼। ସେଇ ତ ଜିନିଷ ଆଉ କହିକି ଲାଭ କଣ? ହୁଁ।
ଆଉ କଣ କହୁଥିଲି କଣ କହୁଥିଲି ଯେ ଝିଅକୁ ତାହେଲେ କାଲି ଯିବ ସ୍କୁଲ୍ ରୁ ଆଣି କି ତାକୁ ଛାଡି଼ବ।
। ହଁ, ଝିଅକୁ ଯାଇକି ଆଗ ସକାଳେ ନେଇକି ଛାଡ଼ିବି ସାତଟାରେ। ସାତଟାରେ ଛାଡ଼ିକି ପୁଣି ଆସିବି। ଆସିକି ଆଁ କଣ କରିବି? ମୋର ଯାହା କାମ ଅଛି ଛୋଟ ମୋଟ ତାକୁ ସାରିବି।
ଗାଡ଼ି ଯିବ ଏହାର ସର୍ଭିସିଂ ସେଣ୍ଟର କୋଉଠି?
ତାର ଯାଇକି ଏଠି ଆ ଆ କଣ ସେଟା ଆମର ଏଠି ମାନେ ଯୋଉ କେଶରୀୱାଲ ପାଖରେ।
ହଁ କେଶରୀ। କାଲି ରାତି ଗୋଟେରେ ମତେ ସୌମ୍ୟ ଫୋନ୍ କରିକି କହୁଥାନ୍ତି, ମୁଭି ଟିକେଟ କରିଚି ଚାରିଟା ବେଳକୁ ଯିବା ମୁଭି ଦେଖିବାକୁ। କାର ପୁରା ସୋ ଫା ଶୋଇକି ଦେଖିବୁ ଶହେ ଟଙ୍କା ଅଫର ଲାଗିଛି ଅନେଶୋତ ଟଙ୍କା। ମୁଁ କହିଲି ମୁଁ ଯାଇ ପାରିବିନି। ରାତି ଗୋଟେ ରେ ମୁଭି ଦେଖିବାକୁ ଯିବା।
ଓ ତା ଡିଉଟି ଯାଇଛନ୍ ଡିଉଟି ଏବେ ଯାଇ
ଏ ଝିଅ ବି ଯାଇଛନ୍ତି, ମୁଁ କିଏ ଚଲା ଚାଲିକି ବୁଣ୍ଡା ଛକରୁ ଯେ ଆଣିବା ପାଇଁ ବରା ଆଳୁଚପ୍।
ହଁ, ହଁ, ହଁ ମୁଁ ଏଇନା ଶୁଣିଥିଲି ଆଉ କହୁଥୁଲା
ବନ୍ଦ ହେଇଯାଇଛି ତ ଫୋନ୍ ପଞ୍ଚିଂ ଟା ହେଲେ କି ଟାଇମ୍ ରେ ବାହାରିବାକୁ ପଡୁଛି।
ଓହୋ, ହଁ, ହଁ, ହଁ। ହଁ ପା ସବୁ ଆଡେ ସେଇ ସିଷ୍ଟମ୍ ହେଇଗଲାଣି। ଏବେ ସବୁଆଡେ ସେଇ କଥା।
ହଁ ବା ଫୋନ୍ ପଞ୍ଚିଂ ବନ୍ଦ କରିଦେଇଛନ୍ତି।
ଫୋନ୍ ପଞ୍ଚିଙ୍ଗ ସବୁ ବନ୍ଦ ସବୁ ମାନୁଆଲ୍ ପଞ୍ଚିଙ୍ଗ, ନହେଲେ କିଛି ମାନେ ବାଧ୍ୟ ତୋମେ ଅ ଫିସି ଯିବ ହିଁ ଯିବ ଅଫିସ୍ ଯାଇକି ପଞ୍ଚିଙ୍ଗ କରିବ, ପଞ୍ଚ୍ କରିବ ଯାଇକି।
ସେଇଥିପାଇଁ ମୁଁ କହିଲି ତୁ ମୁଣ୍ଡା ଛୁକକୁ ପଳି ଆସେ। ଲେଟ୍ ହେଲେ ଡେଲି ମା ଯୋଉ ଦଶ ବାର ଟା ରେଗୁଲାଇଜେସନ୍ କରୁଛନ୍ତି ଆଉ କେତେ ରେଗୁଲାଇଜେସନ୍ କରିବେ ତଥାବି ଆରମ୍ ମଝିରେ ଦିଟା ରେଗୁଲାଇଜେସନ୍ କରିନାହାନ୍ତି ଡ୍ୟୁଟି କରିଛନ୍ତି। ଦି ମିନିଟ୍ ଲେଟ୍ ପାଇଁ ମନେ ନାହିଁ ତାଙ୍କର ରେଗୁଲାଇଜେସନ୍ କରିବାକୁ ଗୋଟେ ସି ଏଲ୍ କାଟିଲା।
ଆରେ, ଆରେ, ଆରେ, ଆରେ।
ମୁଁ ତାଙ୍କୁ କହିଲି ମୁଣ୍ଡା ଛକ କୁ ପଳେଇଆ।
ନା ନା ଭଲ କରିଛନ୍ତି, ଭଲ କରିଛି ଯେ, ଭଲ କରିଛି ସିଏ ଯାଇଛି ନେଇଆସିଛି ଭଲ କରିଛି ଆଉ ନହେଲେ ଅଯଥା ସେ ତୋମେ ହଇରାଣ ହେଇଥାନ୍ତେ।
ହଁ ବା ଅ, ସେ ତାଙ୍କର ଏବେ ପୁରା ଆର ମାସରୁ ବନ୍ଦ କରିଦେଇଛନ୍ତି ଫୋନ୍ ପଞ୍ଚିଙ୍ଗ।
ହଁ, ହଁ, ହଁ, ହଁ।
ନହେଲେ ସା, ଆଠଟା ଡିଉଟି ମାନେ ସା ସାତଟା ପଇଁଚାଳିଶ ରୁ ଉଠିକି ବ୍ରଶ୍ କରିବେ ଗାଧେଇବେ ବାହାରିବେ। ଏଇଠୁ ବାହାରିଲା ବେଳକୁ ନିହାତି ସାଢେ ଆଟା ପାଖାପାଖି କରୁଥିଲେ।
ହଁ, ହଁ, ହଁ, ହଁ, ହଁ ଆମର ବା ସେଇ ସିଷ୍ଟମ୍।
ସେଇଆ ପା ସବୁଆଡେ ବନ୍ଦ କରିଦେଇଛନ୍ତି ଏ ଫୋନ୍
କଣ କରିବା ବାଧ୍ୟ ଆଉ ଚାରିଆଡ଼େ କରିବାକୁ ପଡ଼ିବ ଉପାୟ କିଛି ନାହିଁ ଆଉ ଅପସନ୍ କିଛି ନାହିଁ ଆଉ। ଆଉ କଣ କରିବ। ତୋମ ବାଧ୍ୟ କରିବ ନା ଆଉ ଚାକିରି କରିଚ ମାନେ ଯେମିତି ହେଲେ ଖ ଟିବ ମାନେ ଇଏ କରିବ, କାମ ତାଙ୍କ ଆଗରେ କମ୍ପାନୀ ମୁଁ ପହଞ୍ଚିଲି ବା ଏଠି ଆସିକି ଠିକ ପାନ୍ସଟାରେ ପହଞ୍ଚିଲି। ଏଠୁ ଚାଲି ଚାଲି ବସ୍ ରୁ ଓହ୍ଲେଇକି ଚାଲି ଚାଲି ଆଇଲିି ବସ୍ ରେ ନାହିଁ କଣ ହେଇଚି କହିଲୁ ଆଜି ଗୋଟେ କାର୍ ବାଲା ଟେ ଫେରୁ ଥିଲା ସିଏ ହାତ ମାରଲି ଡାକିଦେଲା ଅ, ହଁ ମୁଁ ଏଇଠୁ କହିଲି ଆ, ବଢିଆ ହେଲା ଆଉ କଣ। ସେଇଠୁ ଶୀଘ୍ର ଆସିି ମୁଁ ଆସିକି ସେଇଠି ତିନିଟା ଚାଳିଶ। ସିଏ ନେଲା ଏମିତି ବସ୍ ରେ ଆସିଥିଲେ ନେଇଥାନ୍ତା ଶହେ କୋଡିଏ ଟଙ୍କା, କାର୍ ବାଲା ବି ମୁଁ ତା କରିଥିଲି ଶହେ କୋଡ଼ିଏ ଟଙ୍କା ନବୁ ଆଗ ଫାଷ୍ଟ ସେ ମୁଁ କହିଦିଏ ଏତିକି ପଇସା ନବୁ ସେ ହଁ ମାରନ୍ତି ତେବେ ମୁଁ ବସେ। ନହେଲେ ଅଯଥା ପୁଣି ଯଦି କିଏ କହୁଥୁବ ଦୁଇଶହ ଟଙ୍କା ନେ
ହଁ, ହଁ, ହଁ, ହଁ। ଓ, ହୋ, ହୋ ସେଇଥିଲାଗି ତୋମେ କହୁଚ ଘରକୁ ଗଲା ବେଳେ ଲୋକ ଦିଟା ଉଠେଇଦବା ଆଉ।
ହଁ।
ଏଥରକ ଆମେ ସେୟଆ କରିବା ଆଉ ଲୋକ ଦିଟା ଉ ଠେ ଆଉ।
ଏଁ କଣ କହିଲୁ?
କହିଲା ଆମେ ଏଥର କୁଆଡେ଼ ଗଲା ବେଳକୁ ଲୋକ ଗୋଟେ ଦିଟା ଉଠେଇଆ ଆଉ
ହଁ ଅ। ସେମିତି କଲେ ବି ହେବ। ପଇସା ଉଠିବ ପଇସା ଏଥର ଆସିଯିବ କିଛି ଅସୁବିଧା ନାହିଁ ସାଙ୍ଗେ ସାଙ୍ଗେ ମାନେ ଯୁଆଡ଼େ ଯିବୁ ମନେକର। ହଁ ଚାହିଁଲେ ଯାଇପାରିବୁ। ଆରାମ ସେ
ହୁଁ।
ସେଇଥିରୁ କିଛି ପଇସା ଉଠିଯିବ କାର୍ଟେରେ ଗଲା ମାନେ ଯେଉଁ ଅନୁସାରେ ଯେତିକ ଅନୁସାରେ ଇଏ କରିବୁ ସେଇଟା ଖର୍ଚ୍ଚ ବାର୍ଚ୍ଚ ଆସିଯାଉଛି।
ଆମେ ଦୀଘା ଯଦି ଯିବା ଗାଡି ନେଇକି ତମ୍ବୁ ଫମ୍ବୁ ନେଇକି ଯିବା କି?
ହଁ ବଢିଆ ହବ।
ବାହାରେ ରହିପାରିବାଯେ ଆଜି ରାତିରେ
ହଁ ତମୁ କାଇହିଁ ସେଇଠି ବୁକିଂ ଅଛି। ବା ସେଇଠି ବୁକିଂ କରିଦେବା କାହାକୁ କହିକି
ହଁ ବୁକିଂ ତ ଅଛି ମୁଁ ଜାଣିଛି।
ହୁଁ ସେଇଠି ତମ୍ବୁ ବୁକିଂ ସିଷ୍ଟମ୍ ଅଛି ନହେଲେ ଯଦି ନେଇକି ଯିବା ତା ଆହୁରି ଭଲ। ରୋଡ ସାଇଡରେ ପାର୍କିଂ ଗାଡ଼ି ଥୋଇ ଦେଇକି ଗାଡ଼ି ରୋଡ଼ ସାଇଡ଼ରେ ଥୋଇ ଦେଇକି ତାକୁ ସେଇଠି ସାଙ୍ଗେ ସାଙ୍ଗେ ଇଏ କରିକି ପଳେଇହେବ ଆରାମସେ। ବଢିଆ ଲାଗିବ। ହୁଁ
ଏଟା କଣ ଆଢଭେଣ୍ଚର ହେଇଥିବ।
ପୁରା ପୁରା ଆଡ଼ଭେଞ୍ଚର ହେବ ଆଉ କଣ ଅଛି। ପୁରା ମ ଗୋଟେ ମସ୍ତ ଗୋଟେ ବୁଲା ବୁଲି ହବ ହଉ ଦେଖିଆ ତୁ ଛୋଟ ଦେକ୍ଚିହାଣ୍ଡି କଡେହି ଏବେଠୁ ସବୁ ଆରେଞ୍ଜ କରିବା ବ୍ୟବସ୍ଥା କର ତୋ ପାଖ କଣ ଅଛି ଦେଖି। ଏଠ୍ କଣ ଅଛି?
ହଁ ମୋ ପାଖରେ ଛୋଟ ମୋଟ କଣ୍ଡି ହୋଇଯାଇଛି ମିକି ର ଚୁଟି କାଟିକି ତ କିଣିବାର ଅଛି ଆଉ ହଉ।
ହଁ ବାସ୍। ତାକୁ ସେଇଆ ଅନୁସାରେ କରିକି କରିବା ଆଉ।
କେଲ୍ କେଲ୍ ରାତି ଯେଣ୍ଟା ହେଇକି କାଟି ଦଉଛ।
ହଉ ଠିକ୍ ଅଛି ତୁ ଇଏ କର ମୁଁ ଯାଉଛି ଗୋଟେ ଆଉ ଯେ ଯେ ଫୋନ୍ କରୁଛୁ କଥା ହେଉଛେଁ
ହଁ ହଁ ହଉ ହଉ ହୁଁ ହୁଁ।